ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରାଧେ ରାଧେ।
ହଁ ଭାଇ ଆଉ କେମିତି ଅଛନ୍ତି ଆପଣ?
ସେଠ୍ ଆପଣଙ୍କ ଏଁ ହଁ ଆଉ ଆପଣ ଏଁ କଣ କରୁଛନ୍ତି?
କଣ କରିବା ହେଇ ଏବେ ଖାଇ ଖୁଆଇକି ଆସିଲୁ ଟିକେ ବୁଲାବୁଲି କରିବା ପାଇଁ ଯାଇଥିଲୁ ଏବେ ଖାଇକି ଖାଇକି ଆସିଲୁ। ଏବେ ଟିକେ ଶୋଇବା ପାଇଁ ଯିବୁ ଆଉ।
ହଁ ଆଜି ପୁରୀ ଗଲନି କି?
ନା ପୁରୀ ଆଜି ଆଉ ହେଲାନି ପିଲାମାନେ ସବୁ ମନା କଲେ ସବୁ କାଲି କ୍ଲାସ୍ ଅଛି। ଅଛି ନା ତ ଆଜି ଟିକେ ପାଠ ପଢିବାର ଅଛି ସେମାନେ ମନା କଲେ ନେକ୍ସଟ ରବିବାର କ ଯିବା ଆଉ।
ଆଛା
ହୁଁ। ଆଉ ତମର ଖିଆପିଆ ସରିଗଲାଣି?
ହୁଁ ଆମର ଖିଆପିଆ ସରିଲାଣି ଆଉ ବର୍ଷା ପକଉଛି ସିଆଡେ?
ହଁ ବର୍ଷା ତ ଏବେ ଝିପି ଝିପି ପୁଣି ଆରମ୍ଭ ବି ହୋଇଗଲାଣି।
ଆଉ ବେକାର ଯାଇଥିଲେ ହଇରାଣ ହୋଇ ଥାନ୍ତ ହଁ ହଁ
ହଁ ସେୟା ଭାବୁଛିିବା ଯଦି ଆମେ ଭାରି ଯାଇଥାନ୍ତୁ ପୁରୀ ପାଇଁ ତାହେଲେ ହଇରାଣ ହେଇଥାନ୍ତୁ ବୁଲାବୁଲି ବି ଠିକ ସେ ହେଇ କରିପାରିନଥାନ୍ତୁ।
ହୁଁ
ତମର ହଉଛି ମେଘ?
ଆମର ହଁ।
ହଁ
ଆମର କୋଉଠି କମିଛି ଯେ?
ଆଛା ତମର ଲାଗି ରହିଛି ନା ସେବେଠୁ।
ହଁ ମୋର ଲାଗି କିି ରହୁଛି ସକାଳୁ ଗଛ ଦିଟା ଖଣ୍ଡେ ପୁରୁଣା ଗଛ ଆମର ନିଜର ଭାଙ୍ଗି ପଡି -